ହଁ ନମସ୍କ
ହଁ ହଁ ଶୁବୁଛି ଶୁବୁଛି।
ଆପଣ ଏବେ କଣ କରୁଚନ୍ତି?
ଏଇ ଟିକେ ପାଠ ଲେଖୁଥିଲି ପାଠ ଲେଖିକିବେ କହିଲି ଆଉ ଦେଖିବା ଟିକେ। କଣ ସବୁ କରଚନ୍ତି ଦେଖିବା ସାଙ୍ଗସାଥି ମାନେ ପାଠ ପାଠ ଏଇ ଛୁଆଙ୍କର ପାଠ୍ ପାଠ ଟିକେ ଅଛି ଛୁଆମାନେ ସବୁ ପାଠ ସବୁ ଟାସ୍କ୍ ସବୁ ବାକି ରଖିଛନ୍ତି। ତାଙ୍କ ପାଠ ପଢ଼ାପଢ଼ି ଟିକେ ଦେଖୁଥିଲି ଆଉ। କେମିତି କଣ କରୁଛନ୍ତି ସବୁ ଆଉ ଆଉ ଗରମ ଆଜି କେମିତି ହଉଛି ସେପଟେ?
ଆଜି ବହୁତ୍ ଜୋରରେ ଗରମ ହଉଛି। ଏବେ ମୁଁ ଖାଇକି ଆସିଲି ତ ବହୁତ ଗରମ ଖାଇସାରିଲା ପରେ ଟିକେ ବେଶୀ ଗରମ ହୁଏ ନାଁ? ଏବେ ବହୁତ୍ ଗରମ ହଉଚି।
ହଁ
ଆଉ ଆପଣ ଖାଇସାରିଲେଣି?
ହଁ ଖାଇକି ମୁଁ ଆଜି ଆମର ମୋର ଆକ୍ଚୋଲି ଆଜି ଗୁରୁବାର ତ ମୁଁ ଜଷ୍ଟ ମାନେ ସକାଳୁ ହିଁ ଆଜି ଟିକେ ଲେଟ ରେ ଖାଇଲି ତ ଆଜି ମୁଁ ଭାତ ବି ଖାଇବିନି। ତ ସେ ଦ ମାନେ ଅସୁନା ଭାତ ଖାଇବିନି ତ ସେ ସେଥିପାଇଁ ଖାଲି ଦହିବରା ଟିକେ ଥିଲା କାଲି ବନେଇଥିଲୁ ରାତିରେ ତ ଟିକେ ରହିଯାଇଥିଲା। ତ ତାକୁ ହିଁ ଖାଇ ଦେଇେଇଛି ଆଉ ଭୋକ ହେଲାନି। ତ ଆଉ ଖାଇନି ଏପର୍ଯ୍ୟନ୍ତ ଆଉ ଆଉ କିଛି ଖାଇବି ବି ନାହିଁ ଭୋକ ତ ହବନି ସେଇ ତ ଚାରିଟା ପାଞ୍ଚଟା ଖାଇଦେଲେ ଆଉ ଭୋକ ବି ଲାଗେନି ବା ସେତିକିରେ ଅଛ ଏଗାରଟା ବେଳକୁ ଖାଇ ଦେଇେଇଛି ସେଥିପାଇଁ ଆଉ କିଛି ଖାଇନି ପିଲାମାନେ ସବୁ ଖାଇବା ପିଇବାକୁ ସବୁ କରିସାରିଲେଣି ସେମାନେ ସବୁ ଖାଇ ପଇକି ସବୁ ଜେଜୋ ଜେଜା କାମରେ ସବୁ ଅଛନ୍ତି ଉଁ ଜଣେ ଶୋଇ ପଡିଛି ଜଣେ ପୁଅ। ଆଉ ଏମିତି ଚାଲିଛି ଆଉ ଆଉ ତମେ ଆଜି କଣ ଖାଇ ଆଜି ରୋଷେଇ କରିଦେଇଥିଲି ଯୋଉ ଛୁଇଁ ହାଡ ଆକ୍ଚୋଲି ଆମର ଜଣେ ଯା ଅଛନ୍ତି ତ। ତାଙ୍କ କାଲି ଯୋଉ ଝଡ ପବନ ଜୋର ହେଇଛି ତ ଗଛ ଭାଙ୍ଗି କିଗଲା ଗଛ ଭାଙ୍ଗିଗଲାଠୁ ସେଇ ଯୋଉ ସଜନା ଗଛ ସେ ପଠେଇଥିଲେ ଛୁଇଁ ସଜନା ଶାଗ। ତ କହିଲି କଣ କହି ଆକୁ ଭାଜିଦବା ଆଉ। ସେ ସଜନା ଶାଗ ଭଜା ଛୁଇଁଆଳୁ ଭଜା ବଡି ଭଜା। ଆଉ ମୁଁ କହିଲି ପଖାଳ ଖାଇଦିଅ। କାଲି ଟିକେ ଗେଷ୍ଟ ଆସିବେ ବୋଲି ଘରେ ବି ପଖାଳ ବହୁତ୍ କରିଦେଇଥିଲି ଭାତ ବହୁ ବସେଇ ଦେଇଥିଲି। ସେ ବି ପଖାଳୁ ବି ବହୁତ ର ହେଇଗଲା ତ ସେ ସେଥିପାଇଁ ମୁଁ ପଖାଳ ଖାଇଦିଅ ଆଜି ଆଉ ସେ ସମସ୍ତଙ୍କ ପାଇଁ ସେଥିପାଇଁ ପଖା
ହୁଁ ଆମର ବି ଆଜି ସେଇ ପଖାଳ ହେଇଥିଲା ପଖାଳ ଛୁଇଁ ଆଳୁ ଭଜା। ଆଉ ସେଇ ସଜନା ଶାଗ ଭଜା ଆପଣଙ୍କର ଯାହା ଆମର ବି ସେଇଆ ଆଜି ହେଇଥିଲା।
ହୁଁ ହୁଁ ଆଜି ପୁରା ସେମ ଖାଦ୍ୟ ତାହେଲେ? ଆମ କତା ଉଁ କଥା ଇଣ୍ଟରନାଲି ଶୁଭିି ଯାଇଛି ବୋଧେ ଆଉ?
ହଁ କେମିତି ତାଙ୍କୁ ସୁଭି ଯାଇଛି ସେଇଟା ସେୟା ମୁଁ ତର ଆପଣ କହିଲେ ମୁ ଶୁଣିଲି ମୁ ଆରେ ମୁଁ ତ ଏଇନା ସେ ଖାଇକି ଆସିଲି।
ହୁଁ ହୁଁ।
ଆପଣ କଟୁଛନ୍ତି ହରେ।
ହଁ ଆମ୍ବ ଆଚାର ତ କରେ ଏବ ବର୍ଷ କିନ୍ତୁ କରିନି ଯେହେତୁ ଆର ବର୍ଷ ଆଚାର ଟିକେ ଅ ଛି। ତ କହିଲି କେହି ତ ଖାଉନାହାନ୍ତି ଆଉ ମୋର ବି ତ ଟିକେ ଦାନ୍ତ ପୁରା ଖଟା ହେଇଯାଏ ମୁଁ ଟି କେ ବି ଖଟା ଖାଇପାରେନି ଦାନ୍ତ ପୁରା ଖଟା ହେଇଯିବ। ସେଥିପାଇଁ ଆ ତ ଛୁଆମାନେ ଟିକେ ଟିକେ ଖାଆନ୍ତି କି ତ ଏତେ ଖାଆନ୍ତିନି। ସେଇଥିପାଇଁ ଆଉ ଏ ବର୍ଷା ଆଉ ବନେଇନି ଆଉ ନହେଲେ ବନାଏ ଆମ୍ବ ଆ ଚାର ବନାଏ ମିଠା ଖଟା ଦୁଇଟି ଯାକ ବନାଏ। ତମେ ବନାଅ ନା ନାହିଁ?
ଚ ଆମର ହଁ ବନା ହୁଏ ମା ମ ଆଈ ବନାଏ। ଆଇ ବନାନ୍ତି ସେ ତାର ଆଣିକି ଆମ୍ବ ଆଣିକି ହ ଆମ୍ବ ଏଇଠି ବି ଗଛ ଅଛି ବହୁତ ଆମ୍ବ ବଳେ। ସେ ଆ ଆମ୍ବ କଣ କଞ୍ଚା ଆମ୍ବ ପୁରା ଆମ୍ବିଳା ଆଉ ପାଚିଲା ଆମ୍ବ ଯେ ପୁରା ମିଠା ପୁରା ଶିରା ଭଳିଆ ମି ଖସେ ଆମ୍ବ ସେମିତି ଆମ୍ବ କି ସେ କଞ୍ଚା ଆମ୍ବ ଏଗୁଡୁ ଆଣିକି ମାତାର ଆଚାର ବନାଏ ଏମିତି ବନେଇକି ବଠାଏ ଆମେ ସବୁ ଖାଉ ନା ଆମେ ଛୋଟ ଛୋଟ ହେଇଥିଲା ଫାଷ୍ଟ ଫାଷ୍ଟ ଆମ୍ବ ସବୁ ସେଟା ଖାଇବାକୁ ବେଶୀ ଭଲ ଲାଗେ। ସେ ଛୋଟ ଛୋଟ ଆମ୍ବ ଆଣିକି ଲଙ୍କା ଆଉ କଞ୍ଚା ଲଙ୍କା ଲୁଣ ଆଉ ସୋରଷ ତେଲ ତାକୁ ପକେଇକି ଡବାରେ ପୁରେଇକି ଖରାରେ ରଖିକି ଖରାରେ ସେଷିକି ଗୋଟେ ଦିନ ଥିବ ସେ ଗୋଟେ ଦିନ ରହିବ ବି ଆମେ ତା ସେ ସ ଦିନରେ ରହିିଥିବ ଆମେ ସନ୍ଧ୍ୟା ବେଳକୁ ତାକୁ ଆଣି ଖାଇବୁନୁ। ସେଣିକି ଯାହା ରୁଟି ହଉ ଭାତ ହଉ ସବୁଥିରେ ଅ ସ ଆମ୍ବ ଆଣିକି ଖିଆ ହବ। ସେ ଗୋଟେ ଫାଷ୍ଟ ଫାଷ୍ଟ ହବ ସେ ଗୋଟେ ମଜା ଥାଏ ତାକୁ ଖାଇବାରେ। ତାପରେ ଏମିତି ତ ଯୋଉ ମ ମସଲା ଦେଇକି ହୁଏ ସେ ତ ରୁହେ ପୁରା। ବର୍ଷ ଯାକ ଆକା ସେମତି ରହେତ ତାକୁ ତ ସବୁବେଳେ ଏମତି ଭାତ। ଆତ ଆଚାର ନହେଲେ ଖା ଖାଇବା ଯିବନି। ତ ଟିକେ ଆଚାର ଆଣିକି ଲଗେଇ ଖାଇଦେଲେ ସେଟା ପୁରା ଖାଇବ ସାଙ୍ଗେ ସାଙ୍ଗେ ଯଦି ଭଲ ବି ନ ଲାଗୁ ସାଙ୍ଗେ ସାଙ୍ଗେ ଖାଇବା ପଳେଇଯିବ ଏମିତି ଆଉ। ଏଇଆ ସବୁ ଆପଣଙ୍କ ଆଡେ ଗୁରୁବାର ଉତ୍ସବ ଓଷା କେମିତି ପାଳନ କରନ୍ତି?
ଗୁରୁବାର ଆମର ଉଁ ମାନେ ମୁଁ ତ ପୁରା ବାହାଘଲ ହେଇସାରିଲା ଯେତେବେଳେ ଉଁ ତା ପରେ ଏ ସେବେଠୁ ହିଁ ମୁଁ ଉଁ ମାନେ କରେ ଗୁରୁବାର ମାନେ ଏମିତି ପାଳନ କରେ। ଆଉ ଇଏ ଖାଏନି କଣ ଉଷୁନା କିଛି ଖାଏନି। ତ ଠାକୁରଙ୍କ ପାଖରେ ଯାହା ଯେମିତି ଭୋକରାଗ ହୁଏ ଆଉ ଉଷୁନା କିଛି ଖାଇବିନି ସେମତି ଅରୁଆ ଖାଏ ନହେଲେ ରୁଟି ଖାଏ ଅରୁଆ ଯେହେତୁ ଦେହରେ ଯାଉନି
ଆ ହଁ ଏବେ ରୁଟି ଫୁଟି ଏମିତି କରିକି ଖାଇପାରୁଥିବେ ଆଉ। ରୁଟି ହେଉ ସୁଜି ଭୁଜିି ହଉ ଏମିତି।
ହଁ ରୁଟି ନ ହେଲେ ତ ଦଲିଆ।
ହଁ ହୁଁ।
ଆଉ ଆମର ଏମିତି ବି ଆଚାର ଆ ଚାର ବି ଆର ବର୍ଷ ଏମତି ବନେଇଥିଲି। ଏ ମିଠା ଆମ ଛୁଆ ବି ସେ ଭଲ ପାଆନ୍ତି ଉ ମିଠା ଆଚାର।
ହ। ହଁ ଛୁଆ ଯେ ମିଠା ଆଚାର ଲଗେଇଲେ ସେ ସେମତି ବେଳେ ବେଳେ ଇଚ୍ଛା ହଉତ କିଛି ନଥିବ ଇଚ୍ଛାଉ ସେମିତି ଖାଲି ଆଣିକି ବି ସେମିତି ଖାଉଥିବୁ। ଯାଉଥିବ ଆଉଥିବୁ ଖାଉଥିବା ଆଚାର ବଶିକି। ସେମିତି ସେଇଟା ମିଠା ଲାଗିଲେ ବି ଟିକେ ମାନେ ଇଏ ଲାଗେ ଟିକେ ଭଲ ଲାଗେ ବି ଖାଇବା ପାଇଁ।
ହଁ ହଁ। ନାଇଁ ସେଇ ମିଠା କଣ ମୁଁ ଟିକେ ଗୁଡ ଟା ଟିକେ ବେଶୀ ଦିନ ରହେନି ବୋଲି ସେ ଚିନିି ସି ରା ରେ ଟିକେ କରାହୁଏ ମାନେ ଚିନି ଶିରା ଟା ଟିକେ ଆଗେ ତ ଆମ୍ବକୁ ଯେମିତି ଇଏ କରିକି ଉଁ ଆମ୍ବକୁ ଟିକେ ଖରାରେ ଶୁଖେ ଗୋଟେ ଗୋଟେ ଦି ଦିନ ସେମିତି ପକେଇଦିଏ ତାପରେ ଡାଇରେକ୍ଟ ଚିନି ପାଗ ହବ ସେ ଯୋଉ ଶୁଖିଥିବ ଟିକେ ଟିକେ ଡାଇରେକ୍ଟ ସେଇ ଆମ୍ବଟାକୁ ହିଁ ପକାହବ। ପକା ହେଲା ପରେ ସେ କଣ ହବ ନା ଟିକେ ଜଇଗଲେ ତାପରେ ଯାହା ଯାହା ମସଲା ଯେମିତି ଆମର ଆମ୍ବର ପଡେ। ଏ ଜୁଆଣୀ ମେଥି ଆପଣଙ୍କର ଜିରା ଗୁଣ୍ଡ ଲଙ୍କାଗୁଣ୍ଡ ଆଉ ହେଙ୍ଗୁ କଳା ଜିରା ଆକୁ ହାଲକା କା ରୋଷ୍ଟ କରିକି ତାକୁ ଗ୍ରାଇଣ୍ଡିଙ୍ଗ କରିକି ତାପରେ ତାକୁ ପକାଏ ପକେଇ ମାନେ ହାଲକା ଖଦଡା ଖଦଡା ବେଶୀ ତ ଗ୍ରାଇଣ୍ଡିଙ୍ଗ ଟା ତ ବେଶୀ ବି ପାଲିସ ହବନି। ଟିକେ ହଲକା ଅଲକା ଖତଡା ଥିବ ତ ସେଇଟାକୁ ହିଁ। ଉ ଟିକେ ସେଇଠି ପାଗ ଟିକେ ଅଳ୍ପ ସମୟ ପାଗ। କରିଦେଇକି ତାରେ ଟିକେ ଦେଖିବେ ପାଣି ଟିକେ ପାଣି ବେଶୀ ବାହାରେ। ଆପଣ ଯେତେବେଳେ ସେ ଯୋଉ ଚିନି ଶିରାରେ ପକେଇକି କରିବେ ନା ଯଉ ଆମ୍ବ ଟାକୁ ପକେଇବା ଆମ୍ବରେ ବହୁତ ପାଣି ବାହାରେ ତ ସେ ଟିକେ ଟାଇମ ଲାଗେ। ସେ ଟିକେ ପାଣି ଶୁଖି ଶୁଖି ଆସିବ। ତାପରେ ଆପଣ ମସଲା ସବୁ ପକେଇଦବେ ତାପରେ ତାକୁ ଦି ଦିନ ଖଣ୍ଡେ ଖରାରେ ଦେବେ। ତାପରେ ଲାଷ୍ଟରେ ସୋରିଷ ତେଲ ଗରମ କରିକି ଯେତେବେଳେ ଡବାରେ ତାକୁ ଗୋଳି ଦେଇକି ଥଣ୍ଡା କରିଦେଇକି ସେ ଡବା ଭିତରେ ପୁରରେଇଦବେ।
ହଁ ସେଇଟା ତ ସେଟାମତି ହଁ। ସେଖକି ରଖିଲା ପରେ ସେ ଟିକେ ଭଲ ଲାଗିବ ମାନେ ଖଟା ମୁଣ୍ଠା ଟାଇପ ର ବଢିଆ ଲାଗେ ସେଇଗଳିା। ଖାଇବା ପାଇଁ ବେଶୀ ବି ମିଠା ବେଶୀ ବି ମିଠା ଖାଇଲେ ହେଲେ ଭଲ ଲାଗିବନି ନା। ସେମିତି ଯାହା ଦଣ୍ଡ ସେମିତି କରିକି ବଢେଇଲାାଗା ସେ ସବୁ କହିଗଲେ।
ହୁଁ ମାନେ ଖଟା ମିଠା ବେଶୀ ବହୁତ ବଢିଆ ଲାଗେ। ଆଉ ଗୋଟେ ତ ଲୁଣରେ କରେ ଯେମିତି ଆମର ଉ। ଲଣିଆ ଆଚାରଟା ଯେମିତି ହୁଏ ଯେମିତି ସୁ ଏକାଥରେ ତାକୁ କାଟିକି ସୋରିଷ ମସଲା ଟିକେ ଦରଖଦଡ଼ା ସୋରିଷକୁ ଭାଜିକି ଗ୍ରାଇଣ୍ଡିଙ୍ଗ କରିଦଉ ତାପରେ ତା କୁ ପକେଇ ଦଉ ସେ ଳଯୋଉ ଇଏରେ ତାପରେ ଲଙ୍କାଗୁଣ୍ଡ ଲୁଣ ଟିକେ ଅତ୍ୟଧିକ ମାତ୍ରାରେ ପଡ଼େ ପଡ଼ିକି ଏକାଥରେ ସୋରିଷ ତେଲ ପଡ଼ିବତ ଡବା ବନ୍ଦ ହବ ସେରହିବ।
ହୁଁ।
ତା ଭିତରେ ଭିତରେ ସେଇଟା ସାଙ୍ଗେ ସାଙ୍ଗେ ଖାଇ ହୁଏନି ସେଇଟା ଦୁଇ ତିନି ମାସ ପରେ ଖାଇବେ ଭଲ ଲାଗେ ଯେମିତି ବାହାରେ ଯେମିତି କିଣା ଆଚାର ଲାଗେ ସେମିତିହିଁ ଲାଗେ।
ହଁ ତା ଭିତରକୁବି ପଶି ଯାଇଥିବ ମସଲା ପଶି ଯାଇଥିବ ସେପୁରା ଲାଗୁଥିବ ତାକୁ ଟିକେ ଆଣିବବି ସେପୁରା ବଢିଆସେ ହେଇଯାଇଥିବ ତାକୁ ଧରୁ ଧରୁବି ହେଇଯିବ ଆଉ ଯୋଉ ଆମ୍ବରେ କରନ୍ତି ଆମ୍ବ ସଢା ବ ସରାଟା ଆପଣ କେବେ କରିଚନ୍ତି ଆ
ଉଁ ନା ମୁଁତ କେବେ ହାତରେ ବନେଇନି ମୋ ଭାଉଜୀ ମାନେ ବନାନ୍ତି ମୁଁ ଦେଖିଚି ଯେହେତୁ ଆମର ଏପଟେ ଟିକେ ଆମ୍ବ କମ୍ ମିଳେ ତଆମେ କି ତକିଣି ତ ଖାଉନା ପାଚିଲା ଆମ୍ବ ତଯୋଉଠି ଆମ୍ବ ଗଛ ଥିବ ଟିକେ ସେଇଠି ସୁବିଧା ବିଧା ହୁଏ ଇଏ କରିବା ପାଇଁ।
ସଢ଼ା ହୁଏ ଆମ୍ବ ଶଢାଟା ମୁଁ ଜାଣିନି।
ଆମ୍ବ ଶଢାଟା ପାକ୍ ହୁଁ ହୁଁ ଆମର ଆକ୍ଚୁଆଲି ଆମ୍ବ ଶଢାଟା କେମିତି କରନ୍ତି ଭାଉଜମାନେ ମୁଁ ଦେଖିଚି ସେ ଡାଇରେକ୍ଟ ସେବାଚିଲା ଆମ୍ବକୁନା ନିଆଁରେ ଆଉଟି ଦିଅନ୍ତି ଟିକେ ଚିନି ପକେଇକି କାରଣ ନହେଲେ ଯୋଉଟା ଟିକେ ଖଟା ଆମ୍ବ ଥିବ ଖଟା ଲାଗି ଆମ୍ବ ସଡ଼ା ଶୁଖିଗଲାପରେ ତ ଏମାନେ କଣ ପୁରା ଜେଲି ଟାଇପର ଲାଗେ ମାନେ ଯୋଉଟା କରନ୍ତି ଭାଉ ଯଉ ମାନଙ୍କୁଁ ଦେଖିଚି ଆମ୍ବ ରସକୁ ସବୁ ଚିପୁଡ଼ି ଦେବେ ନିଆଁରେ ଆଉଁଟି ଦେବେ ସେଇଥିରେ ଚିନି ଟିକେ ପକେଇବେ ଲଙ୍କାଗୁଣ୍ଡ ଟିକେ ପକେଇବେ ଲୁଣ ପକେଇକି ତାକୁ ଆଣ୍ଟିବେ ତାକନସିଷ୍ଟେନ୍ସି ଟିକେ ମୋଟା ହେଲା ପର୍ଯ୍ୟନ୍ତ ତାକୁ ଆଉଟି ତାପରେ ଗୋଟେ ଟିକେ ଥଣ୍ଡା ହେଇଗଲେ ତାକୁ ଗୋଟେ ଜରିରୁ ନେଇକି କି ଥାଳିବି ହଉ ଆପଣଙ୍କର ଥାଳିରେ ଟିକେ ତେଲ ଲଗେଇଦେବେ ଆଉ ପୁରା ସାଇଜ୍ କରିକି ପୁରା ପାରିଦେବେ ଦୁଇ ସେଇଟା କଣ ଦୁଇ ତିନିଟା ଖରାରେବି ସେହେଇଯାଏ ଆଉ ପୁରା ଜେଲି ପରିକାବି ଲାଗେ ଆପଣ ତାକୁ ଯେତେବେଳେବି ଖାଇବେ ବହୁତ୍ ବଢ଼ିଆ ଲାଗେ। ଆଉ ସେଟା ପୁରା ଯେମିତି ମାର୍କେଟରେ ଯେମିତି କିଣା ଆସେ
ହଁ।
ପୁରା ସେମିତି ପୁରା ଜେଲି ପରିକା ଲାଗେ।
ହଁ ମୁଁ ସେଇ କିଣା ଖାଇଚି ଆମର କେବେ ବନାନ୍ତିନି ମୁଁ ଦେଖିନି କେବେ ବନେଇବାର ମୁଁ ସେଇଥିପାଇଁ ଆପଣଙ୍କୁ ପଚାରିଲେ ଆପଣ କେବେ ବନାନ୍ତିକି ମୁ ନିହାତି ଜାଣିଲି ଏବେ କହିବି ଆଈକୁ ବନେଇବା ପାଇଁ। ସେଭଳିଆ ଆଈ ବନେଇବ ବୋଲି। ଆମର କେବେ ବନାନ୍ତିନିନା ମୁଁ ସେ ବାହାରକୁ ଖାଲି ଖାଏ।
ଓହୋ ହଉ ଠିକ୍ ଅଛି ହଉ।
ଟାଇମ୍ ହେଇଗଲାଣି ମୁଁ ପରେ କଥା ହେବି ଆଉ ଆଜ୍ଞା ରଖୁଚି।
ହୁଁ।